ହାଲୋ।
ହାଲୋ। ହାଲୋ ହାଲୋ।
ହ୍ୟାଲୋ।
ଭଜା କରୁଛି ହଁ ଭଜା କରୁଛି ଆପଣ କିଏ?
ହଁ ସେ।
ପରିଚୟ ଟା ହଁ ସେ ମାନେ କୋଉଠୁ ପଟଣ ର ନା।
ନାଇଁ ନାଇଁ।
ହଁ। ଆଉ କଉଠୁ?
ହ୍ୟାଲୋ।
ହ୍ୟାଲୋ ହଁ କଣ ଆସୁନି କି? ମେଟ୍ରୋରେ ଆସୁନି ନା କଣ ଶୁଭୁନି?
ହଁ ହଁ।
ହ୍ୟାଲୋ ହଁ। କୋଉଠୁ ଆପଣ କୋଉଠୁ?
ମୁଁ ଢେଙ୍କାନାଳରୁ ତମେ କୋଉଠୁ?
ମୁଁ ଏଇ ପଟଣ ରୁ। ଆଉ କଣ କରୁଛନ୍ତି?
ହୁଁ ଇନା ଶୋଇ।
କଣ କରୁଛନ୍ତି? ରୋଷେଇବାସ ନାଇଁ କି?
ହଁ ରୋସେଇ ସରିଲାଣି।
ସରଲାଣୀ ଏତେ ଜଲଦି।
ହଁ।
ଆ କଣ କି ସ୍କୁଲ ଯାଇଛନ୍ତି କି? ଥିବେ ତ ପିଲା କୋଠିକି? କିଏ ପିଲା କିଏ ମାନେ କିଏ ପଢୁଛନ୍ତି କୋଉଠି ପଢୁଛନ୍ତି ସେଇଟା ଜାଣିଲେ?
ହଁ।
ହଁ କଣ ପୁଅ ଝିଅ?
ଓ ଖାଲି ଗଟେ
କଉ କ୍ଲାସ ପଢୁଛନ୍ତି?
କ୍ଲାସ୍ ଥ୍ରୀ ପଢ଼ିଲାଣି।
ଆମ ଝିଅ ତ ଏଇ କ୍ଲାସ ଥ୍ରୀ ଆଉ ଆଉ ଆପଣ ହଜବେଣ୍ଡ କଣ କରୁଛନ୍ତି?
ସେ ବିଜନେସ୍ କରୁଛନ୍ତି।
ବିଜିନେସ୍
ହଁ।
ଉ ହୁଁ ପୁଅ କ୍ଲାସ ଥ୍ରୀ କୋଉ ସ୍କୁଲରେ ପଢୁଛି?
ମନ ଫଟ ରେ
କଣପଟ ରେ ଏଇଠି ଏଇଠି ମୁ ପୁବନ ତକ୍ଷଶିଳା ଅଛି ବିଦ୍ୟାନିକେତନ ସେଇଠି ଆଉ। ପଢାପଢି କେମିତି ଚାଲିଛି ଆଁ ଆଁ
ଘର ଭୁବନ ସାଇଡ
ଭୁବନ ଭୁବନ
ଓ ହୋ ଛୁଆ ସ୍କୁଲ ଗଲା ମାନେ ଜଲଦି ଟିକେ କାମ ସରିବ ଘରେ ରହିଲା ତୁ
ହଁ କେତେଟାରେ ଯାଇ କେତେଟାଳେ ଯାଉଛନ୍ତି?
ହଁ ଛଅଟା ଛଅଟ ର ସାଢେ ଗ
ଏଡି କିଏ କିଏ ଆଉ ରହୁଛନ୍ତି ଏକୁଟିଆ?
ନାଇଁ ନାଇଁ ଆମର ଏଠି ପଡ ନା ଜଏଣ୍ଟ ଫାମିଲି ଆମର ପୁରା ସମସ୍ତେ ଏନ୍ତି ଯାହା ଦେ ଶଶୁର ଦିଅର ନଣନ୍ଦ ହଁ ସମସ୍ତେ।
ଓହ କଣ ସୁଚିସ୍ମିତା କଣ ଟାଇଟଲ କଣ?
ବଡ।
ବଡ ଆଉ। କେତେ ମାନେ ବିଜନେସ ଟା କଣ। କି ବିଜନେସ କରୁଛନ୍ତି। କୋଉ ତାହା ଉପରେ।
ମୋବାଇଲ ଦୋକାନ ଅଛି।
ଓ ହୋ।
ହୁଁ।
ବେଙ୍ଗାଲ ଟାଉନରେ ଘର।
ହଁ।
ହଁ ଆଉ ଘରେ ସ- ଆଉ ତାଙ୍କ ଦେଢଶୁର ତାଙ୍କ ପିଲା ଛୁଆ ଅଛନ୍ତି। କେତେ ଜଣ କଣ କଣ ତାଙ୍କର?
ହଁ ତାଙ୍କର ଗୋଟେ ପୁଅ ସେ ପ୍ଲେସ୍କୁଲରେ ପଢ଼ୁଛି।
ଓହୋ ଦେଢଶୁରଙ୍କର ଗୋଟେ ପିଲା ଛୋଟଟା ହାଁ।
ହଁ ହଁ ହଁ।
ତମେ ସାନପରା।
ସେ ଆମର ଆଗ ମ୍ୟାରେଜ ହେଇଥିଲା ନା।
ଓହୋ ଲଭ ମ୍ୟାରେଜ କରିଛ କି? ହଁ ସେଇଥିପାଇଁ ଆଉ ଭଲ। ଲାଇଫ କେମତି ଚାଲୁଛି ଭଲ ନା ନାଇଁ?
ହଁ ଭଲ ଚାଲିଛି। ଆମର ଗୋଟେ ଝିଅ ଥିଲି ମୁଁ ତ- ଜଲଦି ମ୍ୟାରେଜ ପାଇଁ କହିଲେ। ଧରା ଲଭରେ ଏତେ ଦିନ ରହିଲା ମାନେ- ମେମ ଭଲ।
ହଉ କଣ ଆଜି ରୋଷେଇ ହେଇଛି? ଉଁ ଉଁ?
ଏକା କାଷ୍ଟ ବି ଥିଲା ଆମ ଗୋଟେ ଝିଅ ନା ଆମର ତ ରାଜି ହେଇଗଲେ ସେଥିପାଇଁ ଆଉ।
ଅହୋ ଆଉ କଣ ଆଜି ରୋଷେଇ? ରୋଷେଇ କଣ କଣ ଚାଲିଚି ମାନେ କଣ ରୋଷେଇ କରିଚ?
ଆଜି ଭାତ ଡାଲମା ଭଜା ଆଳୁ କଲରା ଭଜା ହେଇ ଚି ଆଉ।
ଉଁ ହୁଁ କିଏ ରୋଷେଇ କରୁଚନ୍ତି ଯା କରୁଚନ୍ତି ନା ତମେ କରୁଚ?
ସେ ବି କରନ୍ତି ମିଶିକି ଆଉ ଦୋକାନରେ ତି ହେଲେ ଆମେ ଦି ଜଣ ଜାକର ମିଶିକି ସେମିତି ଅଗଲା କିଛି ଏବେ ହେଇନୁ।
ସକାଳ କଣ ଖିଆ ହେଇଚି?
ସକାଳେ ଆଜି ପୁରୀ ତରକାରୀ ଖିଆହେଇଥିଲା ପୁଅ ଟିଫିନ୍ ନେଲା
ଓହୋ! ଆଉ ଏଇନା ଦିନ ଖାଇବା ସରି ଦିନ ଖାଇବା ସରିଗଲା।
ନାଇଁ ନାଇଁ ନାଇଁ ତାପରେ ପୁଅ ଆସିଲା ପରେ ଖାବାର ନାଇ
ନା ଆଉ ରୋଷେଇ ହବ ନା ସେତିକି
ନାଇଁ ସେତିକି ରୋଷେଇ ତାପରେ ଆମର ଏଇଠି ଗୋଟେ ଥର ହିଁ ଖାଉ ଛନ୍ତି ଭାତ ଏଇ ସାଢେ ଏଗାରଟା ଭିତରେ ସବୁ ଗୋଟେ ଥର।
ତାପରେ ପୁଣି ଶୋଇକି ଉଠିଲେ ତ ଖାଉଥିବେ ନା।
ହଁ ତାପରେ ଶୋଇକି ଉଠଥିଲେ ଯାହା ଯେମିତି ପରଟା ହଉ ସିମେଇ ହଉ ଉପମା ହଉ ଛୁଆ ମାନେ ମ୍ୟାଗି ହଅନ୍ତୁ ଚାଉମିନ ଯାହା ଯେମିତି କ୍ଷୀର ପିଇକି ଟିଉସନ୍ ଯାଉଛନ୍ତି ଆସିଲା ପରେ ଯାହା ସନ୍ଧ୍ୟାରେ ଖାଉଛନ୍ତି ଆଉ।
ଓ ହୋ! ଆଉ ପୁଅ ପଢୁଛି ଭଲ ପୁଅ ନା ଝିଅ? କଣ କହିଲ ପୁଅ ପୁଅ ପଢୁଛି ଭଲ
ହଁ ପଡୁଛି ସେମ
ଟିଉସନ୍ ଟିଉସନ୍
ସନ ବି ଏଠି ଯାଉଛି ପାଖରେ।
ଆଚ୍ଛା ଅଛନ୍ତି ପାଖରେ ଟ୍ୟୁସନ କରିବା
ହଁ ସେଇଠି କ୍ୱାର୍ଟରରେ ରହୁଛନ୍ତି ନା। ସେଠିକି ଯାଉଛି ଟିଉସନ୍ ଆଉ।
ଆଚ୍ଛା ମନଫଣ୍ଡଟା ତ ଗମେଣ୍ଟର ନା କିଏଟା? ପ୍ରାଇଭେଟ ଟା ପ୍ରାଇଭେଟ କଣ କେମିତି ନଉଛନ୍ତି ତାର ମଥ୍ଥ ଲି କେମତି ତାଙ୍କର ଆଡମିସନ ରିଆଡମିସନ କଣ କେମତି କେତେରେ କଣ ଅଛି?
ଏ ସେଟା ତ କହିପାରିବିନି ତା ବାବା କରୁଛନ୍ତି ଏଇ ଫାଷ୍ଟ ଯେବେ ଆଡମିସନ କଲୁ ନାଇ ସେଇଟା ସେ ତଉ ଯାନ୍ତିି କରିବା ପାଇଁ ଏମିତି ମୁଁ ଜାଣିନି କିଛି ଫାଷ୍ଟ ଯେତେବେଳେ ଫା ପୁଅ ଏଠି କେଜି ବେଳକୁ ଆଡମିସନ କଲା ସେତେବେଳକୁ କୋଡିଏ ହଜାର ନେଇଥିଲେ। ମଥ୍ଥଲି ସେମିତି କିଛି ନଉନାହାନ୍ତି ତାଙ୍କର ଏଇ ଯାହା ଯେମିତି ଆଉ
ଓ ହୋ! ଆଉ ରିଆଡମିସନ୍ ବର୍ଷକୁ ବର୍ଷ ରିଆଡମିସନ୍ ହଉଥୁବ ନା କି।
ଅଠର ହଜାର ସତର ହଜାର ଏମତି ନେଇକି ସବୁ ସ୍କୁଲ କ୍ଲାସ ଅନୁଯାୟୀ ନୋ ଛନ୍ତି ଆଉ।
ହୁଁ ବହି ଖତା ଗୁଡାକ ତମେ ନିଜେ କିଣୁଛ ନା ସେ ସ୍କୁଲ ଦଉ
ନାଇଁ ବହିଟା କେବଳ ସ୍କୁଲରୁ ଦଉଛନ୍ତି ସ୍କୁଲରୁ ଦଉଛନ୍ତି ଖାତା ବାହାରୁ ଆଉ।
ହୁଁ, ହୁଁ, ବାହାରୁ ସିଏ କହୁଥିବେ ଯେ ଏଇ ଏଇ ଖାତା ଆଣ ସେଇ ଖାତା ଆଣ ହଁ।
ସେ ତାଙ୍କର ଡାଇଗ୍ରାମ ଦେଇ ଦଉଛନ୍ତି ଏଠୁ ସେଠୁ ଆଣିବା ପାଇଁ।
ହୁଁ, ହୁଁ, ହୁଁ। ଘରେ ପୁଣି ପୁଅକୁ କିଏ ପଢଉଛି ମାନେ ଟ୍ୟୁସନ ବ୍ୟତୀତ ଆଉ ଘରେ କିଏ
ମୁଁ ପଢାଏ ତା ବାବା ପଢ଼ାନ୍ତି ତା ଅପା ଜଣେ ଅଛନ୍ତି ସେ ବି ପଢାନ୍ତି।
ଓହୋ!
ସେ ଏଇଠି ରହୁଛନ୍ତି ନା ନଣଦ ବି। ହଁ ଦି ଭାଇ ଦି ଭାଇ ଚାରି ଭଉଣୀ।
ସମସ୍ତେ ବାହା ହେଇ ସାରିଲଣି।
ହଁ ଜଣେ ମ୍ୟାରେଜ କରିବେନି ସେ ଘରେ ଅଛନ୍ତି ତାଙ୍କ ଦେହ ଟିକେ ଖରାପ। ଆଉ ତିନି ଜଣ ମ୍ୟାରେଜ କରିସାରିଲେଣି।
ହୁଁ, ସବୁ ସେଇ ଟାଉନରେ ନା ଅଲଗା ଅଲଗା କୁଆଡେ?
ନାଇଁ ନାଇଁ ଜଣେ ଆଠ ଗଡ ମ୍ୟାରେଜ କରିଛନ୍ତି ତାପରେ ଢେଙ୍କାନଳ ଦି ଜଣ ମଇଦରପୁର, ଯାଣିନ?
ହୁଁ ନାଇଁ କାଇଁ ଯାଣିନି। ଟକରେ
ନାଇଁ ନାଇଁ ଢେଙ୍କାନାଳ ସେଇ ଢେଙ୍କାନାଳ ମଇଧରପୁରରେ ବି
ଓହୋ।
ତମର?
ଆମର ଆମେ ଏଇଠି ତିନି ଭାଇ ଆମେ। ତିନି ଭାଇ ଦି ଜଣ ବାହା ହେଇଚନ୍ତି ଆଉ ଜଣ ବାହା ହେଇନାହାନ୍ତି ଅଛନ୍ତି ଭୁବନେଶ୍ୱରରେ ଅଛନ୍ତି ସେ ବାହା ହେଇନାହାନ୍ତି ପ୍ରସ୍ତାବ ଚାଲିଚି ଆଉ। ଆଉ ମୋ ବଡ ଆଉ ଜଣେ ଯାହା ଅଛନ୍ତି। ମ ଆମ ଝିଅ ଟା ତିନି କ୍ଲାସ ତାର ଏବେ ହେଲା ଆ ସାନ ଟା ପଢିନି ଚାରି ବର୍ଷ ଯେ ଏବେ ଟିକେ ଯାଉଚି ଚି ପ୍ଲେ ସ୍କୁଲ ଆଉ।
ଓହୋ ଦି ଜଣ ଝିଅ ତମର?
ନାଇଁ ନାଇଁ ସାନ ଝିଅ ମାନେ ଆଉ ଆର ଯାର ଆଉ ଗୋଟେ ଝିଅ ମୋର ଗୋଟେ ଝିଅ। ହଁ ସାନ ଝିଅଟା ବାହା ହେ ନାହିଁ ବାପା ମା ଆଉ। ତାପବଉ ଆଉ ଏମିତି ଆଉ ଆଉ କଣ ଦ ରୋଷେଇବାସ କଣ ଶିଖିଛ ଭଲ ଆଇଟମ ଫାଇଟମ କଣ ଶିଖିଛ ଟିକେ ଟିକେ ବତେଇବ ତ ଆମେ କରିବା।
ଆଜିିକାଲି ଆଉ କିଏ କାଢୁଷି ସବୁ ତ ମୋବାଇଲ ୟୁଟ୍ୟୁବ ରୁ ଶିଖିକି କର
ମୋବାଇଲରେ ସେୟାର ହଉନଥିବ।
ଚା ରେସିପି ଦେଖ ସବୁ ୟୁଟୁବରେ ଆ
ହୁଁ ହୁଁ ଆଉ
ଆ ରଡ କଣ ଯାଇଥିଲେ ବୁଲିବା ପାଇଁ?
କିଏ କିଏ ରଜକୁ ରଜକୁ ଘରକୁ ଯାଇଥିଲି ଆମ ଘ ଜୋରନ୍ଦା ଆମ ଘର।
ଓହୋ ହଁ ହଁ ମୋ ନଣନ୍ଦ ଜଣେ ଚୋରନ୍ଦା ବାହା ରହିଛି।
ଓହୋ। ଜ ଜୋରନ୍ଦା ଆମ ଘର ଜୋରନ୍ଦାର ମାନେ କେନ୍ଦୁପଡା ଗାଁ କେନ୍ଦୁପଡା। ଏ ଦି ତିନି କିଲୋମିଟର ଦୋରନ୍ଦା ସେ ଆଥିଲୁ ରଜ ଏମିତି ସାରିକି ସାଙ୍ଗେ ସାଙ୍ଗେ ତ ରଜ ପରେ ସ୍କୁଲୁ ଖୋଲି ଯାଉଛି ଯେ ବାଇଆ ଲାଗୁଛି ଆଉ।
ହ ହୋ ଭାଇ ସଳନ ଡ୍ରେସ ଫ ସବୁ ଚେଞ୍ଜ କରିଦେଲେ ଦେଖୁଚ ସ୍କୁଲ ଡ୍ରେସ ଫେସ ସବୁ
କୋଉଠି ର
ସବୁ ହଠାତ୍ କେ ଏବେ ଡ୍ରେସ ଚେଞ୍ଜ କରିବା ପାଇଁ ମେସେଜ ଆସିଛି ନା।
ଏବେ ଫଣି ହବ କି? ମୁଁ ତ ଜାଣିନି କାଇଁ କୋହୁଥିଲେ ମୁଁ ଶୁଣିଥିଲି ଆଗରୁ ଟିକେ ଟିକେ ଯେ କାଇଁ ତ ଏପର୍ଯ୍ୟନ୍ତ କିଛି କହିନାହାନ୍ତି ଆମ ଛୁଆଁକୁ
ନାଇଁ ପୁଅ କାର ବି ଆମର ଅଛିନି କିନ୍ତୁ ଅଲଗା ସବୁ ଚେଞ୍ଜ ହେଇ ସାରିଲାଣି।
ଅ ନାଇଁ ଆମ ଛୁଆଙ୍କର ତ ହେଇନି କାହିଁକି ନା ଏଇ ଯୋଉ ଦି ବର୍ଷ ପୂର୍ବରୁ ଏଇ ଛୁଆଙ୍କର ସ୍କୁଲ୍ ଡ୍ରେସ୍ ଅଲଗା ଥିଲା ଏବେ ଚେଞ୍ଚ କରିଥିଲେ। ଦି ବର୍ଷ ଏଠିକି ହେଲାଣି ଆଉ ପୁଣି ଚେଞ୍ଚ କରିବୁ ଗୋଟେ ଆମେ ଜାଣିନୁ ତ କାଇଁ କୁହା ହେଇନି ତ କିଛି। ଏଇଆ ଏଇ ବହିଗୁଡ଼ା ସବୁ ଭୁଲ ବାହାରିଚି ଓଡିଆ ବହି
ହଁ ସ୍କୁଲ ଛୁଟି ହବା ପୂର୍ବରୁ ମେସେଜ ଆସି ସରିଲାଣି।
ନାଇଁ ନାଇଁ ଆମେ ଆଉ ଜାଣିନୁ କାଉଁ ଆମର ତ କାଇଁ ହେଇ ଥିଲେ କହିଥାନ୍ତେ ନା? ତମ ଛୁଆ ମାନଙ୍କର ସବୁ ଚେଞ୍ଜ ହଉଛି?
କାଇଁ ଏ ଡ୍ରେସ କୋଡ ଦେଇନାହାନ୍ତି କିନ୍ତୁ ମୁ । ସ୍କୁଲ୍ ଛୁଟି ମାର୍ଚ୍ଚ ମାସ ରୁ ଆସି ସାରଲାଣି।
ଓହୋ। ନାଇ ଆମ ଏଇ ଛୁଆଙ୍କର ତ କାହିଁ କିଛି କହିନାହାନ୍ତି? ଆଉ କହିବି ଯଦି କରାହବ ଆଉ କଣ କରିବା?
ସବୁ ତ ସଡ଼ନ ସାଡେନ କି ଛୁଆଙ୍କର ଏତେ ଦିନ ଛୁଟି ହେଇଗଲା ତାପରେ ପାଠ ପଢା ଏଇନା ପୁରା ଜୋରସରେ ଚାଲି
ହୁଁ ହୁଁ। ମୋ ଛୁଆଙ୍କର ଯୋଉ କଣ କଇଲେ? ଆରେ ଛୁଆଙ୍କର ତମର ସ୍କୁଲରେ ପଢ଼ିଲେ ବି ଛୁଆଙ୍କର ଗଭର୍ଣ୍ଣମେଣ୍ଟ ବହି ପଢ଼ା ହେଉଛି ଓଡ଼ିଆଥିରେ ଏ ସାମିଲ କରୁଚନ୍ତି?
ମ୍ ଗୋଟେ ଓଡିଆ ସବଜେକ୍ଟ।
ଖାଲି ସା ଏମାଏଲ ଟା ଅ ଆ ତ ଏଇ ବର୍ଷ ବହି ବଦଳିଥିବ ଛୁଆଙ୍କର ସବୁ ତ ବଦଳିଚି। ଯେ ଭୁଲ ଭାଲ ତ ସବୁ ବାହାରିଛି।
ତାର ବେଶୀ ରହୁଛି କୋଉ ଉପରେ କହିଲ ବେଶୀ ଉଁ ମୁସଲିମ୍ ଛୁଆଙ୍କ ଉପିୟ ବହି ବେଶୀ ରହୁଚି ତାଙ୍କ ଉପରେ ଟିକେ ଅଧିକ ଏମାନଙ୍କୁ ଟିକେ ଏମାନେ ବୁଝୁଛନ୍ତି ଇଂଲିଶ ହିନ୍ଦୀ କିନ୍ତୁ ସେମାନେ ମୁସଲିମ ପିଲା ଅଧିକ ରହୁଛି। ଛନ୍ତି ନା।
ଓହୋ।
ସାଙ୍ଗ ସ୍କୁଲରେ ମୁସଲିମ୍ ପିଲା ଟିକେ ଅଧିକ। ପ୍ରାୟ କେତେବେଳେ କେମତି ଓଡିଆ। ଟା କେବଳ ଅଛି ଅକ୍ସଲ ନହେଲେ ଆ ସେମାନଙ୍କ ପାଇଁ ବି ଏ ଓଡିଆ ଟା ଏକସ୍ଟ୍ରା କ୍ଲାସ ହଉଚି।
ଉଁ ହୁଁ।
ସେମାନେ ଆଉ ଧରି ପାରିବେନି ଏତେ ନା ସେମାନେ ହିନ୍ଦୀ ଇଂଲିଶ ଏତେ ବୁଝିଲେଣି ସେମାନେ ଆଉ ଏତେ ଓଡିଆ ଟା ଧରି ପାରୁନାହାନ୍ତି। ସେମାନଙ୍କ ପାଇଁ ଏକ୍ସଟ୍ରା ଏମ୍ ଆଇ ଏଲ୍ ଯେମିତି ଟିଉସନ ବାହାରେ ନଉଚନ୍ତି ସେମାନେ ସେମିତି ସ୍କୁଲରେ ହିଁ। ସେମାନଙ୍କ ପାଇଁ ଏକଷ୍ଟ୍ରା୍ ଓଡିଆ କ୍ଲାସ ଟା ରଖୁଚନ୍ତି।
ଓହୋ।
ଆମ ଓଡିଆ ଛୁଆ ଇଂଲିଶ ହିନ୍ଦୀ ଜଲଦି ଧରି ଦେବେ କିନ୍ତୁ ସେମାନେ ଗୋଟେ ଶୀଘ୍ର ଧରିପାରିବେନି ନା। ହଁ। ସେମାନେ ଧରି ପାରୁନାହାନ୍ତି ଓଡିଆଟା ତାଙ୍କା ମାନଙ୍କ ପାଇଁ ସେମିତି ଏକ୍ସଟ୍ରା ଟିକେ ହୋଉଚି ଆଉ ସେ ପଢା ସେଠି ଠିକ୍ ଠାକ୍ ହୋଉ ସେ ତ ଚାହୁଁ ନାହାଁନ୍ତି ଏପଟ ହୋଉ ମାନେ ଆଉ ଟିକେ ଆ ଘରେ ଦେଖିବା ପାଇଁ ପଡିବ ଆଉ।
ହୁଁ।
ତାପରେ ଆମେ ଏତିକି ଏଜ୍ ରୁ ଆମେ ଏତେ ପାଠ ପଢିିନଥିଲେ ନା। କ୍ଲାସ ଥ୍ରୀ କହିଲା ବେଳକୁ ବୋହୁତୁ ପାଠ ପଢୁ ଚନ୍ତି।
ହୁଁ ହୁଁ।
ଆମେ ଯୋଉ ପାଠ ନାଇନି ଟେନ୍ଥ ପଢୁଥିଲେ ସେମାନେ ଏବେଠୁ ସେଇ ପାଠ ପଢିଲେଣି।
ହଁ ଏବେଠୁ ସେଇ ପଢୁଛନ୍ତି। ଛୁଆଙ୍କ ପାଠ ବୋହୁତ ହାର୍ଡ ନା ଆ
ତାପରେ ସରଦବା ଠିକ୍ ନାହିଁ ନା। ପୁଅ ଯେତେବେଳେ କ୍ଲାସ ଟୁ ଥିଲା। ହୁଁ ମିଂଟିଙ୍ଗରେ ଯୋଉ ଥରେ ଦି ଥର ଯାଇଚି। ମୁଁ ତ ପ୍ରାୟ ଯାଏନି ତା ବାବ ଯାଆନ୍ତି। ମୁଁ ଥରେ ଦି ଥର ଯାଇଚି।
ଉଁ ହୁଁ। କଣ କୁହନ୍ତି ଆଉ ଫଙ୍କସନ୍ ଫଙ୍କସନ୍ ସବୁ